ହ୍ୟାଲୋ
ହଁ କଣ କରୁଚୁ?
ଆରେ ମୁଁ ଖୋଇଦେଉଛି ଆଉ।
ଆଉ ହୁଁ ଆଉ ଖିଆ ପିଆ ସରିଲାଣି ସମସ୍ତଙ୍କର?
ନା ମ ଏଇନା ଜଷ୍ଟ ଉଠିକି ବ୍ରସ୍ ଫସ୍ ସବୁ ଦାନ୍ତ ଫାନ୍ତ ଘସୁଛନ୍ତି ଆଉ।
ହୁଁ ହୁଁ ଖିଆ ପିଆ ଖାଇସାଇଲଣି କି। ନା ଆମର ଦବୁନି ଆଉ ଖାଇବାକୁ।
ଆଉ।
ଆଉ ଆଉ ସବୁ ଝାପା ଭଲ ଅଛି ନା।
ହୁଁ।
ଓହୋ ଆଉ ତମର ଜାନି ଯାତ୍ରା ହାଡେ ସବୁ କେମିତି ହୋଉଛି?
ଆମେ ବହୁତ ବଢିଆ ହୋଉଛି ଏଠି।
ହଁ ହଁ ଆଉ ଏମତି ହେଇଛି ସବୁ ଅଁ।
ଆଉ ତାହେଲେ ଆଉ କଣ ଆଉ।
ହଁ ଆଉ ଏମିତି।
ଆଲୋ ଯାତ୍ରା କେମିତି କଣ ହଉଛି ତାହେଲେ।
ଆଁ।
ଡୁନ ଯାତ୍ରା ହଉଛି।
ଆଉ ଏମିତି ତମ ଆଡେ କେମିତି କଣ ହଉଚି?
ନା ଆମ ଆଡେ ଏମତି ଯାତ୍ରା ହଉଛି ଦଶରାରେ ବଢିଆ ମାନେ ଯାତ୍ରା ହଉଛି ଆମର ଚନ୍ଦନ ଯାତ୍ରା ହଉଛି କାର୍ତ୍ତିକେଶ୍ଵର ଯାତ୍ରା ହଉଛି ସବୁ ଯାତ୍ରା ହଉଛି ଆଉ।
ଓହୋ ଏମିତି ତାହେଲେ ଯାତ୍ରା ଫାତ୍ରା ତମର ହଉଛି ନା ମେଲୋଡି ଫେଲଡି।
ହଁ। ମେଲୋଡି ବି ହଉଛି ଲକ୍ଷ୍ମୀ ପୂଜାରେ ଆମର ଯାତ୍ରା ହଉଛି ମେଲୋଡି ହଉଛି। ଆମର ସବୁ ହଉଛି।
ହଁ ଖାଇବା ପିଇବା ନାହିଁ ତମ ଗାଁରେ
ମୁଁ ବାକି ଦେଖି ଯାଏନି ଆଉ।
ଅ ହଁ ଏ ସବୁ ଦଉଛନ୍ତି ଏତିକି ତମର ଖାଇବା ପିଇବାକୁ।
ଲକ୍ଷ୍ମୀ ପୂଜାରେ ଆମ ସାତ ଦିନ ପୁରା ଖାଇବାକୁ ଦଉଛନ୍ତି।
ଆଁ
ଲକ୍ଷ୍ମୀ ପୂଜାର ଆମ ସାତ ଦିନ ଖାଇବାକୁ ଦଉଛନ୍ତି।
ହଁ ହୁଁ ହୁଁ।
ହଁ ଆଉ
ଆଉ ଖାଇବା ପିଇବାକୁ ତ ସବୁ ଦଉଛନ୍ତି ନା ତମର?
ହୁଁ ଖାଇବା ପିଇବା ସବୁ ଦଉଛନ୍ତି।
ଓହୋ ଯାଇ ହଉ ଖାଇବା ପିଇବାକୁ ଟିକେ ଦେଲେ ତ ଭଲ କଥା ନା। ଖାଇବାକୁ ଦିଅ ଯଦି ପର୍ବପର୍ବାଣି କରୁଛ। ଖାଇବା ପିଇବାକୁ ଦିଅ ସମସ୍ତେ ଖାଆନ୍ତୁ। ଆଉ ପୂର୍ବପର୍ବାଣି ପାଳନ କର ଛୁଆଙ୍କର ଖେଳଫେଳ ସବୁ କର।
ହମ ଆମ ଆଡ଼େ ଆମ ଆଡେ ସବୁ ହଉଛି।
ହଁ। ହଁ। ତ ତମ ଆଡେ କରିକି ହୁଁ ସବୁ ଖାଇବ।
ବାଲିଯାତ୍ରାରେ ଆମର ପଡୁଛି। ଯଉ ସବୁ ମାନେ କଣ କହିଲ ଖେଳନା ଜିନିଷ ସବୁ ପଡୁଚି। କଣ ଏଇ ଯୋଉ ବା ସମାଧି ବଡୁଛି। ବା ସବୁ ପଡୁଚି ଆଉ
ଆଁ
ଯାତ୍ରରେ ସବୁ କିଛି ମାନେ ସବୁ କିଛି ମାନେ ପଡୁଛି। ମାନେ ଯାତ୍ରରେ ଯେମିତି ପଡେ ମାନେ ମୁଁ ଖେଳନାଟା ଧରିକି ସବୁ ଆଉ ଟେସନାରୀ ଠୁ ଯାତ୍ରାଟା ଯାତ୍ରା ହୁଏ ଆଉ।
ହ ହଁ ଯାତ୍ରା ଯାତ୍ରା ଭଳିଆ କଲେ କିଲୋ ଖୁସି ହେବେ ମନୋରଞ୍ଜନ କରିବେ କାହିଁକିନା ଆଜିକାଲି ତ ସବୁକ ସବୁ ବାହାରେ ପଡିଲାଣି ସବୁ ଯାହା ଯେତି ଆଜିକାଲି ମନୋରଞ୍ଜନ କରିବା ପାଇଁ ତ ଲୋକ ସବୁ ଏତେ ସବୁ କରୁଛନ୍ତି ନା ଯାତ୍ରାରେ କେତେ ଲାଇଟ୍ ସେଇସ
ହୁଁ
ଲାଇଟି ଫାଇଟି ଆଉ ଆମର ଯାଣିକି କରୁଛନ୍ତି। ଯେମିତି ଯାତ୍ରାରେ ଲାଇଟ ସଜାସଜି ଆଉ ଆମର ସବୁ ଡ଼ି ଜେ ଭିଜେ ଲଗେଇକି ଭସାଣି ଫସାଣି କରୁଛନ୍ତି ଲୋକ ଗଣେଷ ପୂଜାରେ କଣ ପ୍ରଭୁ ଲକ୍ଷ୍ମୀ ପୂଜା ଆଉ କାର୍ତ୍ତିକେଶ୍ୱର ପୂଜା ସବୁ ପୂଜାରେ।
ହୁଁ ହୁଁ।
ଦିତେ ନହେଲେ ଆଉ ତାଙ୍କର କିଛି ହବନି। ଆଉ
ତାହେଲେ ବାୟୋଲୋଜି ନା।
ଆଁ?
ଆଉ ତାହେଲେ ତମ ଆଡ଼େ ତାହେଲେ କେମିତି କଣ ଯାତ୍ରା ହଉଛି?
ହଁ। ଆଉ ସ ଏମିତି ସବୁ ଚାଲେ ଆମର ଆଉ ସବୁ ତ କରନ୍ତିୁ ଜାଣିି ଯାତ୍ରା ଆମର ନାଇଁ ନାଇଁ ଧନୁ ଯାତ୍ରା ବିଷୟରେ ଆଉ ଯାନି ଯାତ୍ରା ତ ଫାଷ୍ଟ ପର୍ବ ଆମର ହଉଛି ଏଇଟା ଆମର ମେନ ପର୍ବ ସବୁଠୁ ପର୍ବ ହଉଛି ବଡ ଯେତିକି ଆମର ପର୍ବ କହୁ
ହଁ ସବୁ ସମସ୍ତର ପର୍ବ ହେଲା
ହଁ ପର୍ବ ପର୍ବଟା ଆମର ଆଗ ଆ ଖାଅ କି ନ ପିଅ। ପର୍ବ ଆମର ବାର ମାସରେ ତେର ପର୍ବ ଗଣେଶ ପୂଜା, ଲକ୍ଷ୍ମୀ ପୂଜା ଆଉଥିରେ ସଂକ୍ରାନ୍ତି ଆସୁଛି। ଏକାଦଶୀ କରୁଛନ୍ତି? ଲୋକମାନେ କହିଲେ ବା ମୁଁ କରେ ମୁଁ କରୁଛି ଗଣ ସଂକ୍ରାନ୍ତି କରୁଛି ମୁଁ ଆଉ ସଂକ୍ରାନ୍ତି କରୁଛି। ଆ ଏକାଦଶୀ ଟା ଏବେ ଷ୍ଟାର୍ଟ କରିବି ରଥଯାତ୍ରାରେ ଠାକୁର ଥିବେ
ମତେ ଗୋଟେ ଗୋଟେ ଗୋଟେ କଥା କହିଲ ସଂକ୍ରାନ୍ତି କେତେଟା କହିଲ?
ଆଁ
ସଂକରାନ୍ତି ଆମର କେତେଟା ଓଡିଆ ମାସର?
ସଂକ୍ରାନ୍ତି ମାସକୁ ଗୋଟେ ଗୋଟେ ହେଲେ ମାସ ତ ସଂକ୍ରାନ୍ତି କି ମାସକୁ କେତେଟା ସଂକ୍ରାନ୍ତି? ଁ
ହୁଁ ସଂକ୍ରାନ୍ତି କହିଲେ ଆପଣ ଶକ୍ରାନ୍ତି ବା ଆମର ଓଡିଆ ପର୍ବରେ ଦେଖିବା କହିଲେ ଦେଖିବା ଆମର ଏତେଟା ସଂକ୍ରାନ୍ତି ବଡୁଛି
ବର୍ଷକୁ ଆମର ବାରଟା ସଂକ୍ରାନ୍ତି। ଆଉ ବାରଟା ସାଙ୍ଗ ଗୋଟେ ମା ମାସ ଦଶଟା ବାର ମାସକୁ ବାରଟା ଆଉ ସଂକ୍ରାନ୍ତି ହେଲେ ଏଟା ଦଶଟା ବାଇଶ ଟା ଆଉ କରାହବ ଏବେଠୁ ମୁ ଏକାଦଶୀ କରିବି। ଆଉ ଏଇ ରଥଯାତ୍ରାରେ ଠାକୁର ଥିବେ ଏକାଦଶୀ ଷ୍ଟାର୍ଟ କରି ବଡ ଏକାଦଶୀ କଲେ ଠାକୁରଙ୍କର ଟିକେ କରିବା କଥା ଏକାଦଶୀ କରିବୁ। ଆଉ ଏମିତି ସବୁ କରିବେ ଆଉ ମୁଁ ଟିକେ ଆଉ। କହିବୁ ନକଲେ ତ ହବନି ନା ଠାକୁରଙ୍କୁ ଟିକେ ନ ଡାକିଲେ ଠାକୁରଙ୍କୁ ସେତିକି ନହେଲେ ଅତିଭକ୍ତ ଟିକେ ହବା ତ ଆଜିକାଲି ସଂସାରରୁ କେହି କିଛି ନ ପାରୁନାହିଁ ମୁଁ ନୁହେଁ କେହି କାହାର। ଆମେ ଜନ୍ମ ହେଇଚେ କର୍ମ କରିବା ବୋଲି।
ହୁଁ।
ଆଉ ଏତିକି ଭଗବାନଙ୍କୁ ଡାକିକି ତାଙ୍କ ନାଁ ରେ ଛାଡିବା ଶରଣରେ ହେଇଯିବା। ଠାକୁରଙ୍କ ଶରଣରେ ହେଲେ ତ ସେ ସବୁୁଆଡୁକୁ ଆମକୁ ରାସ୍ତା ଦେଖ ଏବେ ବାଟ ଦେଖେଇବବେ ଆଉ ଭଲ ରାସ୍ତା ଦେଖେଇବେ। ଆଉ ଏମିତି ସବୁ କରିବେ ଆଉ। ଆଉ ନହେଲେ ଏମିତି ଆଉ କଣ।
ଆଉ କଣ ଏଇ ତ ଆଉ ଆଉ କଣ ଆଉ।
ଆଁ?
ଏଇଟା ସବୁ ଆଉ କଣ।
ହଁ ଆଉ ନହେଲେ ତ ଏମିତି ସବୁ। ଆହୋ ନକଲେ ଆଉ ହବନି ନା।
ଆଇଛି।
ଠାକୁରଙ୍କ ଆଡେ ଟିକେ ମନ ଧ୍ୟାନ ଦେଲେ ସିନା ହବ। ଠାକୁରଙ୍କ ଆଡେ ଟିକେ ନଦେଲେ ହବନି ମୋର ଟିକେ ପୁରା ପୁରା ମୋର ଟିକେ କଣ କହିଲ ଠାକୁରଙ୍କୁ ପୂଜା ପାଠ ଟିକେ କରିବାର ଭାରି ଭଲ ମୁଁ ଟିକେ ଠା ଠାକୁରଙ୍କ ଆଡେ ଟିକେ ଠାକୁରଙ୍କୁ ବୁଲି ଆଉ ଠାକୁର ସବୁ ଠାକୁର ଆମର ଏକାଦଶୀ କରିକିଦେ ସଂକ୍ରାନ୍ତି ମୋର ପୁଣି ହେତରେ ଅଛି। ଆଉ ଅ ଆମର ହଉଛି ଆମର ଏବେ ଏବେ ହେଇଯିବ ଆମର ଖୁଦୁରୁକୁଣୀ ଓଷା ଚାରିପାଳି ମଙ୍ଗଳା ମାଙ୍କର ଓଷା ହେଡା। ଖୁଦୁରୁକୁଣୀ ନା ଆମର ଝିଅମାନଙ୍କ ଆମେ ଖୁଦୁରୁକୁଣୀ କରୁଛୁ। ଆଉ ତମ ଆଡେ ଖୁଦୁରୁକୁଣୀ କରୁଛ ନା କରୁନ?
ଖୁଦୁରୁକୁୁଣି-ଖୁଦୁରୁକୁଣୀ ଇଆଡେ ଆମର କରୁଚୁ ନା।
ଆଁ?
ହଁ ଖୁଦୁରୁକୁଣୀ କରୁଛୁ।
ଆଁ ହଁ ଆଉ ତୁମ ଆଉ ଆମର ତ ଖୁଦୁରୁକୁଣୀ ତାପରେ ଜହ୍ନିଓଷା ଆଇିବ ଜହ୍ନୀ ଓଷା ମାସ ମାସରେ ଆଇଁଷ ଆଇବ ମୁଁ ତ ଆଇଁଷି ହେମିନ୍ତି ଛାଡ଼ି ଦେଇଛି ଆଇଁଷ ଖାଇବିନି। ଆଉ ଆଇଁଷ ଖାଉନି ଆଉ ପ୍ରାଏମିତି ଏଇ ସବୁ ଆଉ ତ ଆମର ଯେହେତୁ ଓଷାଟା ଆମର ଆଉ। ଗ ଠାକୁରଙ୍କର ଆଉ ନହେଲେ ଆଉ କିଛି ନୁହେଁ। ଠାକୁରଙ୍କ ପାଇଁ ଆମେ ଏ କରେ କିନ୍ତୁ ଆଉ ତମର ସବୁ କେମିତି କରନ୍ତି ହାଡେ?
ହଁ ଆଉ ସବୁ କରନ୍ତି କାଳିସା ଖୂଦୁରୁକୁଣୀ ଗଲେ କାଳିସା ହେବ ଭଲସେ କରନ୍ତି ଏ
ହୁଁ ହୁଁ କାଳସି ଆସନ୍ତି ନା?
ହୁଁ କାଳୀସି ଆସନ୍ତିନି।
ହଁ ହୁଁ କାଳିସୀ ଆସନ୍ତି ତମ ଆଡେ ନା?
ହୁଁ ଆମ ଆଡେ ତ କାଳିସୀ ଫଳିଶି ଆସନ୍ତି ଯେ। ନେଇଯା।
ଓହୋ କାଲିସି ଫାଲିସି ସବୁ ଆସନ୍ତି ଆଉ।
ଉଁ।
ଉଁ ହୁଁ।
ଆନିବଲ ଭଲସେ କରନ୍ତି ଆଉ।
ଉଁ ହୁଁ। ମୁଟିକେ ଭଲସେ କରନ୍ତି ଆଉ।
ହୁଁ।
ଆମେ ମେଘ ଆଡେ କିମିନ୍ତି ହଉଛିି ତମଆଡେ?
ଆ
ତମଆଡେ ମେଘ କେମିତି ହଉଛି?
ଆଡେ ଖୋରା ହେଇଚିବା।
ହଁ ଆମଡେ ପୁରା କାଉଁଳିଆ ପାଗ କରିଚି।
ଆଉ ଖରା ହେଇଚି ଯେ ଯୋଉ
ହଁ ହଁ।
ଖରା ହେଇଯାଇ ପାରେ ହେ ଯୋରେ ବର୍ଷା ହଉଛି କି?
ନାହିଁ ନାହିଁ ମେଘ ଏଆଡେ ହଉନି କାଆଳିଆ କରିଛି ପରା ଗୁହାଳ ପକୋଉ ଥିଲା ମିଳିମିଳି ପକେଇଲା ପକେଇକି ଯାଇଇସାରିଲାଣି ଟିକେ ପୁଣି ହବ ଆଗକୁ। ମେଘବୁ ଭରସା କଣ ମେଘ ତ ହବ ଆଉ ତାର କର୍ତ୍ତବ୍ୟ ସିଏ କରିବ ଖରାକ୍ କର୍ତ୍ତବ୍ୟ ସେ କରିବ ମେ ଘର ମେଘ କର୍ତ୍ତବ୍ୟ କରିବ। ଆଉ ଆମେ ଆମ କର୍ତ୍ତବ୍ୟ କରିବା। ଆଉ ମୋ ବୋଉ ମୋ ବୋଉ କର୍ତ୍ତବ୍ୟ କରିବ। ଆମର ମିଟୁ ଯୋଡିଏ ରଖିଚୁ ଯେ ତାର ସେବା ହଉଛି। ସବୁ ଆଉ ଆମେ ଜୁଡେ ମିଟୁ ରଖିଚୁ ଘରେ। ଡାକୁଚନ୍ତି ମିଟୁ କାଇଁ ମିଟୁ କାଇଁ ମିଟୁରେ ମିଟୁ ମିଟୁ ମିଟୁ ଡାକୁଛନ୍ତି ଆ ମିଟିରେ ଅଛନ୍ତି। ତାଙ୍କର ପୁଣି ସେବା ଶୁଶୁରା ଅଛି ଖାଆ ପିଇବାକୁ ଦେ।
ହୁଁ ଉଁ।
ଆଉ
ଆଉ କଣ?
ଆଉ ଏମିତି ତାହେଲେ ସବୁ ଦେହ ପା ଭଲ ଅଛି ସମସ୍ତଙ୍କର ନା।
ହଁ ସମସ୍ତଙ୍କର ଭଲ।
ଆଁ।
ହଁ ସମସ୍ତଙ୍କର ଭଲ।
ଅ ହ ଆଉ ତମ ଗାଁ କୁଆଡେ?
ଆମ ଗାଁ ହେଲା ଏଇ ଯୋଉ ଦେଖିଛନ୍ତି କଣ୍ଡାଧାର?
ହଁ ହଁ ହଁ ହଁ ହଁ।
ହଁ ସେ କଲାନି ଆଉ।
ଓ ହ ତମ ଗାଁ ସେଇଡ ନା। ଜଙ୍ଗଲଟା ଟିକେ ଆଉ।
ଆଁ।
ଜଙ୍ଗଲ ଲ ଜଙ୍ଗଲ ଲାଇନ ଟିକେ ଜଙ୍ଗଲ କଥା ଆଉ ନା?
ହଁ ଜଙ୍ଗଲ ଜଙ୍ଗଲ କଥା ନାହି ମ
ହ ଜଙ୍ଗଲ ବୋ ଲୋକ ଖାଲି ଘର କରିକି ଦୋକାନ ବାଡି ଦେଲେ ଜଳପଚଳରେ ହେଲେ ହେଲା ଆଉ। କଣ ଆ ଟିକେ ଲୋକ ଚଳପ୍ରଚାର କରୁନାହାନ୍ତି ଆ ଟିକେଧିକା ଚଳପ୍ରଚାର ଘର କରିଦଉଛନ୍ତି।
ହୁଁ।
ଏମିତି ଆଉ କଣ? ପଇସା ଟିକେ ସାରିକି ଯାହାର ଜାଗା ଖଣ୍ଡେ ଅଛି ସେ ପୁରା ଲାଗି ପୁତିକି କରିଦଉଛି ଘ ଆମ ତ ଆ ଜାଗା ଗାଁ ରେ ଯାହାର ଜାଗା ଅଛି ସେ ଘର କରିଦଉଛି।
ହୁଁ।
ଆଉ ଏମିତି ଆଉ।
ହୁଁ।
ଆଉ ତ ତ ଏମିତି ସବୁ ଚାଲିଛି ଆଉ କଣ।
ହୁଁ ଚାଲିଚି ସବୁ ଆମର ଆଉ ଏୟା।
ହଁ ତ ଏମିତି ସବୁ ଆଜିକାଲି କରୁଛନ୍ତି ନା। ଦରକାର ମେନ୍ ପର୍ବପର୍ବାଣି ଟା ଆମର ଯେହେତୁ ମେନ୍ ଆଉ ଗାଁ ଗହରେ ତ କରୁଛନ୍ତି ଆଉ ଗାଁ ଗଲ ଅଳ୍ପ ବହୁତେ ଯଦି କରୁଥିବେ ପଇସା ଠୁଳେଇ ଠୁଲେଇ କରୁଛନ୍ତି ଆଉ ଶରରେ ତ ବେଶୀ ବଡ ଆକାର କରୁଛନ୍ତି ଗାଁ ଗହଳି ରେ ଟିକେ ଛୋଟ ଆକାର କରୁଛନ୍ତି। ଆଉ ଗାଁ ଗହଳିଠୁ ଟାଉନ ସହ ଟିକେ ବେଶ